ଓ କଣ କରୁଛୁ କି?
ଏଇଠି ବଇଚି ଆଉ କଣ କରିବି, ଛତୁଆ ହବ।
ଟିକେ
ରାତିକି କଣ ହବ କେଜାଣି କିଛି ତ କାଇଁ ହେଇନି, ମୋ ମା ଛ ତୁଆ କରିବ ବୋଲି ଭାଜୁଛି ଗହମ ଚୁଡ଼ା ବୁଟ। ଆଉ ରାତି ଖାଇବା ପାଇଁ କିଛି ହେଇନି।
ସକାଳେ ଛତୁଆ ପିଆ ହେଉଛି ଆଉ ନା କଣ ବ୍ରସ୍ କରିକି ଏ ଭଲ ଭଲ।
ବାପାଙ୍କର ଅତି ପ୍ରିୟ ଜିନିଷ ଛତୁଆ ସକାଳେ ଯେତେ ଯା ଖାଇବାକୁ କଲେ ବି ବାପା କହିବେ ନାାଇଁ ମୋତେ ଛତୁଆ ଗୋଳେଇକି ଦିଅ।
ନା ଛତୁଆ ଟା ଛତ ତୁଆଟା ବହୁତ ଭଲ ନା ଦେହ ପାଇଁ ସକାଳ ବି ଟେନସନ୍ ନାହିଁ, ଛତ ଛତୁଆ ଗୋଳେଇ ଆରାମସେ ଆଉ ଏମିତି। କଣ ଖାଇଲେ ଆଉ ଏଟା କର ସେଟା କର ଭଲ ମନ୍ଦ। ଛତୁଆ ଟା ଭଲ ନା ଗୋଳେଇଲ ଚିନି ଟିକେ ପକେଇଲ ଲୁଣ ପକେଇଲ ପିଇ ଚାଲ ଆରାମସେ ପେଟ ଫୁଲ ଟେନସନ୍ ବି ନାହିଁ। ଆଉ। ହଁ ମାଆଙ୍କୁ ବି ସୁବିଧା ହେବ ବେଶୀ କାମ ବେଶୀ କାମର ପ୍ରେସର ନାହିଁ।
କା ଯେତେ ସକାଳୁଠୁ ଯେତେ ପରଟା ରୁଟି ଭଜା ଯାହା ବନେଇଗଲି ବାପା କିନ୍ତୁ ମାନେ ସରେ ଯାଇଥିବ ବାପା କିନ୍ତୁ କହ ନା ଛତୁଆ ଗୋଳେଇକି ଦିଅ
ସତୁଆଟା ଭଲ ନା ଦେହ ପାଇଁ ଭଲ ସତୁଆଟା। ମୋ ବାପା ବି ପିଉଛନ୍ତି ସକାଳୁ ଦୋକାନ ଭୟାନ ଗଲେ ପିଇ ଦେଇକି ପଳାଉଛନ୍ତି।
ସତ କେୁ ଭଲ ଯେତେ ପାଣି ପିଇବୁ ସେତେ ପେଟରେ ଫଲିବ।
ହଁ। ହ ଆଉ କଣ ଖବର କହ।
ନା ସେଇଆା ଘରେ ମା ବନାଏ ତ ଛତୁଆ।
ହଁ।
ସବୁ ଜିନିଷ ଆଜି ନେଇକି ଯଇଥିଲି ସଉଦା ଚିଠା ଦିଆଯାଇଥିଲା। ତାପା ନେଇକି ଲି ନା କିଉ ଗ୍ୟାସ୍ ରେ କିଏ ଭାଜିବ ଘର ଭିତରେ ଗ୍ୟାସ୍ ବି ସରିବ ଗ୍ୟାସ୍ ରେଟ୍ ଯାହା ହେଲାନି।
ହଁ ଗ୍ୟାସ୍ ତୁମର କିଣା ହେଉଛି ବ୍ଲାକ୍ରରେ ବା?
ନା ତ।
ଆଚ୍ଛା ଆ ତମର କେଉଁଠି ସୁଭଦ୍ରାପୁର
ଆମର ସୁଭଦ୍ରାପୁର ସୁଭଦ୍ରାପୁର।
ହଁ ଦେଢ଼ ମାସରେ ଥରେ ବୁକିଂ ହେଉଛି ତମୋର ତ ଖାଲି ଗ୍ୟାସ୍ ରେ ହେଲେ ଅଠେଇଶ ଦିନ କି ପଚିଶ ଦିନ ସରିଯିବ।
ହଁ। ଆଉ ସେଇଥିପାଇଁ ଚୁଲି ନଗେଇ ଦେଇକି ବାହାର ପଟେ ମାନେ ଯୋଉ ଦୁଆର ପଟେ।
ପବନ ବଡୋଉଥିବ
ହଁ ପଛ ଗୋଟେ ଗୋଟେ ଅଛି ଆମର ଛୋଟ ଘର ଭଳିଆ ଛୁଟିଆ ଘର ଭଳିଆ ଅଛି ସେଇଠି ହଁ ସେଇଠି ଗହମ ଚୁଡ଼ା ବୁଟ ବୁଟ ଅନ୍ୟାନ୍ୟ ଅନ୍ୟାନ୍ୟ ସବୁ କଣ ଜିନିଷ ହଁ ହଁ। ସୋଲା ସୋଲା।
ଆ କହୁଛ ବୁଟ ଧାରଣା ନାହିଁ ଆଉ ହବ ସେଇ ଆଉ।
ସୋଲା ବୁଟ ଅଲଗା ଅଲଗା।
ସୋଲା ବୁଟ ଅଲଗା ହେଲା ନା ସୋଲା ବୁଟ ଅଲଗା ନୁହେଁ ଏକା।
ହୁଁ।
ଏ ସୋଲାରୁ ହିଁ ତ ବୁଟ ହୁଏ ନା।
ସେଇଆ
ହଁ। ଏକା କଥା କିନ୍ତୁ ସୋଲାଟା ପଡ଼େ ଛତୁଆରେ ବୁଟ ପଡ଼େନା ଆଉ କିଣା ବୁଟ ପଡ଼େନା।
ହଁ କିଣା ବୁଟ ପଡେନା କିଣା ବୁଟ ବୁଟ ଚଟଣି ଖାଇଛୁ ବୁଟ ଚଟଣି ବଢିଆ ଲାଗେ। ଚକୁଳି ପିଠା ବୁଟ ଚଟଣି ହଁ।
ନା ଆମେ ବୁଟଛରଟା ନୂଆ ଶୁଣିଲୁ ଆମେ ନଡିଆ ନଡ଼ିଆ ଚଟଣି ଖାଇଛୁ ଧଣିଆ ପତ୍ର ଚଟଣି ଖାଇଛୁ।
ବୁଟ ଚଟଣି କେବେ କରିକି ଖାଅ ବଢ଼ିଆ ଲାଗିବ?
ବାଦାମ ଚଟଣି ଖାଇଛୁ। ମଡ଼ିଚୁଡ଼ା ଏଇଆ ବୁଟ ଚଟଣି ଆମେ ଖାଇନୁ ଆଳୁ ଆଳୁ ଚଟଣି ଖାଇଛୁ।
ବୁଟକୁ ଆ ଭାଜି ଦେଇକି ଟିକେ ପାଣିରେ ପକେଇଦବୁ ମାନେ ସାଙ୍ଗ ସାଙ୍ଗେ ଭାଜିିକି ପାଣିରେ ପକେଇବୁ ଖାଲି ସେମତି ଯେମିତି ବଢି ତେଲ ଦେଇ ଭାଯୁଛୁ ସେମିତି ଭାଜିବୁ ଖାଲି ସେମିତି ଭାଜ ଦବୁ ତାୱାରେ ଟିକେ ତାକୁ ରେ ପକେଇ ଦେବୁ ପାଣିରେ ପକେଇ ଦେବୁ ତାକୁ ଗ୍ରାଇଣ୍ଡର ରେ ପକେଇଦବୁ। ତାପରେ କଣ କରିବୁ ନା? ଅଦା ଟିକେ କଞ୍ଚାଲଙ୍କା ଭୂଷ ରଙ୍ଗ ପତ୍ର ଦେଇକି ଆଉ ଟିକେ ଲୁଣ ଦେଇକି ବାଟିଦବୁ ତାପରେ ଛୁଙ୍କ ମାରିଦବୁ ସୋରିଷ ତେଲ ଆଉ ଇଏ ଆମର କଣ? ହଁ ଯେମିତି ଛୁଙ୍କ ମରା ହୁଏ ଭୁସରଙ୍ଗ ପତ୍ର ଶୁଖିଲା ଲଙ୍କା ହେରିିକା ପକେଇକି ସେମିତି।
ଆଳୁବର୍ତ୍ତା ଯେମିତି ହୁଏ ଆଉ ଆଳୁବର୍ତ୍ତା ଆଉ
ବାସ୍ ତାକୁ ଚକୁଳି ପିଠାରେ ଖାଇବୁ କେମିତି ନାଗିବ ମତେ କହିବୁ? ହଁ କେମିତି ନାଗିବ ମତେ ତାପରେ କହିବୁ?
ଗୋଟେ ଆଇଟମ୍ ଆଉ ଚକୁଳି ପିଠା ସହିତ ଆଉ
ହଁ ଚକୁଳି ପିଠା ବୁଟ ଅଳ୍ପ କରିବ ଅଳ୍ପ ଖାଇବ କାରଣ ବୁଟ ଟା ବୁଟ ଚଟଣିଟା।
ଚକୁଳି ପିଠାବି ଖାଲି ଖାଇବାକୁ ଇଚ୍ଛା ହଉନି।
ହଁ।
ତାହେଲେ ଗୋଟେ କଣ ଆଇଟମ୍ ଦରକାର।
ଓଦାଳିଆ ଆଇଟମ ଦରକାର ଚକୁଳି ପିଠା ସାଙ୍ଗେରେ।
ଓଦା ଭଜା ବି ହେଲେ ଚଳିବ ଚକୁଳି ପିଠା ଭଜା।
ହଁ କିନ୍ତୁ। ବେଶୀ ପତଳା ପିଠା କଲେ ଟାଣ ଟାଣ ଟିକେ ଯଦି ହେଇଯିବ ପବନ ବାଜିକି। ସେ ତଣ୍ଟୀରେ ନା
ମୋତେ ତ ପତଳା ପିଠାଟା ଭଲ ଲାଗେ ମୋଟା ପିଠା କଣ ତତେ ଭଲ ଲାଗେ?
ନା ମୋଟା ପିଠା ଖାଏନା।
ହଁ ଯେତେ ସରୁ ପୁରା ବଢ଼ିଆ ହେଇଥୀବ ପିଠା। ମୁଁ ଖାଇଦେବି ଚାରି ପାଞ୍ଚଟା ଖାଇଦେବି ହଁ। ଆଉ ମୋଟା ପିଠା ଗୁଡ଼ା ମୋତେ ଭଲ ଲାଗେନା ଆମ ଘରେ ସବୁ ପୋ ଭାଇର ମୋରପତଳା ଖାଇବୁ। ପାପା ହେରିକା ମୋଟା ପିଠା ଖାଇବେ।
ମୋ ବାପା ମା ବି ମୋଟା ପିଠା ଚା ଗୁଡ ଆଉ ପିଠା।
ଆଚ୍ଛା।
ଗରମ ଗରମ ଚକୁଳି ପି
ଡାଇବେଟିସ୍ ଅଛି ଡାଇବେଟିସ୍ ଅଛି।
ନା ନା ଆମ ଘରେ ମୋ ମମିର ଖାଲି ମାନେ ମୋ ଖୁଡ଼ିଙ୍କର।
ଓହୋ ବାପାଙ୍କର ଡାଇବେଟିସ୍ ଅଛି ବାପା ସବୁବେଳେ ଗୁଡ ଖାଉଛନ୍ତି।
ଗୁଡ ଟା ଭଲ ନା ଆଉ ଚିନି ଅପେକ୍ଷା ଗୁଡ ଭଲ।
ହଁ ଗୁଡ଼ ସବୁବେଳେ ଖାଉଛନ୍ତି। ଛତୁଆ ଫତୁଆରେ ଭଲ ମନ୍ଦ ସବୁବେଳେ ଗୁଡ଼ ଖାଉଛନ୍ତି ରୁଟି ନଗେଇକି ସବୁବେଳେ ଗୁଡ଼ ଖାଉଛନ୍ତି।
ଭଲ ଲାଗେ ଗରମ ଗରମ ରୁଟିରେ ଗୁଡ ଖାଇବାକୁ ବଢିଆ ଲାଗିବ।
ହଁ ପିଠାରେ ଚକୁଳିରେ ବି ଗୁଡ଼ ଚକୁଳି ଆଣରେ ଗୁଡ଼ ଗୋଳେ
ଏଇଆ ଆମେ ବି ଖାଉ।
ଆଣରେ ଗୁଡ଼ ଗୋଳେଇ ଦେଲେ ସେ ଖାଇଦିଅନ୍ତି ଆଉ ସେମିତି ଖାଲି ପିଠା ଖାଇବେନି। ଆଉ ଚିନିତ ସେ ଖାଉନାହାଁନ୍ତି ଗୁଡ଼ରେ ଆଣି ରଖୁଛନ୍ତି ଜଉ ଡ
ନା ଆଣରେ କାହିଁ ଗୋଳଉଚ ସେମିତି ଖାଲି ମାନେ
ସେମିତି କେତେବେଳେ ସେତେବେଳେ ଗୋ କେତେବେଳେ ଗୋଳେଇ ଦିଅନ୍ତି କେତେବେଳେ ସେମିତି ଖାଆନ୍ତି।
ଭଲ ଲାଗେ କିନ୍ତୁ ଚକୁଳି ପିଠାଗୁଡ।
ହଁ। ଆଉ ଆମ ବାର୍ଥଡ଼େ କଉ ମାସରେ।
ଫେବୃଆରୀ।
ଫେବୃଆରୀ ଅଛି ଏଇନା ନା ଏବେ ଯାଇଥିଲା ଆଉ।
ଏବେ ଯାଇଥିଲେ ଫୁଣି। ଦେଖୁ ଦେଖୁ ପଳେଇବି ରଜ ସରିଗଲାଣି ଜଣା ପଡୁନି ଆଉ।
କଣ ଜନ୍ମଦିନରେ ଆଜି ଯାଆ ଜନ୍ମଦିନ ସେ ସେଇଆ ଆଉ ଖାଲି ବୟସ ଗଡେଇବାରେ ଲାଗିଚି ବୟସ ଏମିତି ରହିଯାନ୍ତା କି ନ ବଢ଼ନ୍ତା।
ଜନ୍ମଦିନ ନ ଆସୁ।
ଜନ୍ମଦିନ ନଆସୁ ସମୟ ସହିତ ବୟଚ ବଢିବାରେ ଲାଗିଛି ହେଲାଣି ଆଜି
ବୟସ ବଢିଲାଣି ଚିନ୍ତା ବଢି ଯାଉଛି।
ଚିନ୍ତା ବଢ଼ି ଯାଉଛି ମଣିଷ ଆଉ କେଇ ବର୍ଷ ବଞ୍ଚିବ।
ଅକାଳରେ ଦେଖୁଛୁ ଲୋକ କେମିତି ମରୁଛନ୍ତି ଆଉ।
ମଣିଷ ବଢ଼ିବାର ଟେନସନ୍ ବଢ଼ିବାରେ ଲାଗିଛି ଆଉ ଛୁଆ ହେଇ ରହିବ ଭଲ। ଘରେ ଖାଲି କହୁଛନ୍ତି ମୋ ପୁଅ ବଡ଼ ହେଇଯାଉ ପୁଅ ବଡ଼ ହେଇଯାଉ ପୁଅ ଚାହୁଁଛି ଛୋଟ ହେବାକୁ।
ବୟଷ ବଡ ହେଲେ ଏଉଁ ଦୁନିଆ ଦୁନିଆ ପ୍ରକାର ଚିନ୍ତା ଆଉଚି ମୁଣ୍ଡକୁ ଆଗକୁ କଣ କେମିତି ପାଠ ପଢିବୁ କେମିତି ନିଜ ନିଜ କ୍ୟାରିୟର ଟା କେମିତି ବନେଇବୁ।
ହଁ ବାର ଆଡୁ ବାର ଟେନସନ ବା ଚିନ୍ତା ମାଡ଼ି ବଉଚି କଣ କରିବ ମଣିଷ।
ଏପଟରେ ଘର କାମ ସେପଟରେ ପାଠ ପଢା଼। ସିଏ ନହେଲେ ସେଠି ଗାଳି ଇଏ ନହେଲେ ଏଠି ଗାଳି।
ଜୀବନରେ ଯଦି କିଛି ନ କରିପାରିବ ମରିବା ସହିତ ସମାନେ।
ହଁ।
ହଁ ଗୁଡ୍ ଗୁଡ୍ କେମ୍ ଼ ଼ ବଞ୍ଚିଵା ଆ ପକ୍ଷରେ ସମ୍ଭବ ନୁହୁଁ ଆଜିକା ଡେଟରେ।
ସତକଥା ଆଉ ବହୁତ କଷ୍ଟ।
ମିନିମମ ଡ଼ାଓଡା ମାସକୁ ସାଲାରୀ। ପଚାସ ହଜାର ରୁ ଷାଠିଏ ହଜାର ଟଙ୍କା ହେବା ଦରକାର।
ଆଉ ନହେଲେ ଆଜିକାଲି ଦୁନିଆରେ ଚଳି ହବ ଯାହା ରେଟ୍ ହେଲାଣି ସବୁ ଜିନିଷ
ହଜାରେ କୋଡ଼ିଏ ହଜାରେ ବି କାମ ନୁହୁଁ।
କାମ ନୁହଁ। ଆ ପରିବା ରେଟ୍ ତ ଦିନ କୁ ଦିନ ବଢିଯାଉଛି ଗ୍ୟାସ୍ ପରିବାର ତ କିଣିଲେ ଵେଳେକୁ ସେ ପନ୍ଦର ହଜାର କୋଡିଏ ହଜାର ନିଜର ସେଭିଙ୍ଗିସ କରିବା ପାଇଁ ଆଉ କିଛି ନ
କେଭିନି ଟଙ୍କା ଯଦି କୋଉଠୁ ପନ୍ଦର ହାରେ କୋଡ଼ିଏ ହାରେ କନେୟୁ ସେଭିଙ୍ଗ କଥା ଭୁଲିଯା ଘର ଖର୍ଚ୍ଚରେ ସବୁ ପଳେଇବ। କାମ ନିମତ ତୁ ଗେଟେ ଭଲସେ କରିପାରିବୁନି।
ହଁ।
ବାହା ହେବୁ ଯଦି ଯଦି ବାହା ହେବୁ ତାହେଲେ କରର୍ଜ ସୁଝିବାକୁ ପାଞ୍ଚ ବର୍ଷ ନାଗିବ ତତେ। ଆଡେ କର୍ଜ ସୁୁଜୁ ସୁଜୁ ସେଆଡେ଼ ପିଲାଛୁଆ ଯଦି ଗୋଟେ ହେଇଗଲା ଗଲା
ସଇଲା ମୋ ମାଉସୀ ପୁଅ ବାହା ହେଲା। ପାଞ୍ଚ ବର୍ଷ ସୁଝିଲା ଯେତିକି ଵାଇ ହଁ
ଆଚ୍ଛା ମାନେ ସମସ୍ତଙ୍କ ଅବସ୍ଥା ସମସ୍ତଙ୍କ ଅବସ୍ଥା ସେଇଆ ମୋ ଭାଇ ଜଣେ ଗର୍ମେଣ୍ଟ ଚାକିରି କରିକି ସିଏ ଚାରି ବର୍ଷ ସୁଝିଲେ ଆଉ। ପ୍ରାଇଭେଟେ ଚାକିରୀ ତ ଆଉ ତାଙ୍କ ବାଳ ପାଚି ଯାଉଥିଵ କରଜ ସୁଜି ସୁଜି
ତ ମୋ ଦିଦି ବାହାଘରରେ ବି ସେମିତି ଚାରି ବର୍ଷ ଲାଗିଗଲା ମୁଁ ସୁଝିବାକୁ ସବୁ ମାନେ ସୁନା ସବୁ ହେଇ ସାରେଲା ପରେ ବି ଆମକୁ ସୁଝିବାକୁ ଚାରି ବର୍ଷ ଲାଗିଲା।
ହଁ।
ଆଗରୁ ସବୁ ଦିଦିର ସବୁ ହେଇଯାଇଥିଲା।
ତୁମେ ଏବେଠୁ ସୁନା କିଣିକି ରଖ।
ଓ ମା ବାପା ଆମର ବହୁତ ଚାଲାକ।
ରଖିଛନ୍ତି କିଣିକି ସବୁ ଆଗରୁ।
ଜିନିଷ ଆଗୁଆ ଧୀରେ ଧୀରେ କରିଦିଅନ୍ତି ଯେମିତି ବାହାଘର ବେଳକୁ ବେଶୀ ବେଶୀ ନି ପଡିିବ ବନି ହଁ। ନା ଆମର ନୁହଁ ଏଇ ବର୍ଷ କୁହା ହଉଛି ଜୁଲି ଦିଦି ଏଇ ବର୍ଷ ମାନେ ଦିଦି ପାଇଁ କିଣା ହବ ହାର ବୋଲି କୁହାହଉଛି।
ଆଚ୍ଛା ରାଣୀ ହାର କିଣା ହେବ।
ନା ନା।
ଆଉ
ନର୍ମାଲ ହାର ବେକ ସେ ଯଉ ଆର ସେ ଆର କିଣା ହବ ରାଣୀ ହାର ନୁହଁ ମିଲକି ବା
ହାର କେତେ ପଡ଼ିବ?
ଆର କେଜାଣି ମୁଁ ଜାଣିନି ସୁନା ଆଜି ପର୍ଯ୍ୟନ୍ତ କେବେ କିଣିବାକୁ ଯାଇନି।
ହାର କେତେ ଦି ଭରି ହେଇକି ହଁ। କି ଭରିିକି ଦେ଼ଢ ଭରି ଏମିତି ଆ କଣ ହେଇଥିବ ଆଉ।
ସେମିତି ହିଁ କିଣା ହବ ବୋଧେ ବଡ଼ ଦିଦି ସେତେବେଳେ ଟି କମ ପଡିଲା ସତୁରି ହଜାର ସେତଳେ ହେଇଯାଇଥିଲା। ତହାର ଦେଖିବୁ କେତେ ସୁନ୍ଦର ଦେଖଯ ହଁ ଆ କଣ
ଦରଦାମ ଯେଉଁ ଭଳିଆ ସବୁ ହେଲାଣି ମାର୍କ ଏଇଟା ବାହାରିଲେ ମାନେ ଗୋଟେ ଥର ସେମିତି ନର୍ମାଲି ବୁଲିବାକୁ ଟଙ୍କା କୁଣିଆ ଆଇଲା ଭଲ ମନ୍ଦ ଗଲୁ ଆଣିବାକୁ ହାତ ବୁଲେଇ ଦବୁ ଟଙ୍କା ଦି ହଜାର ଦେଢ ହଜାର ଖର୍ଚ୍ଚ ହେଇଯାଉଚି।
ସେ ହେଲା ଆଉ
ବୋରିଆ ଭଲ ମନ୍ଦ ଆଇଁଷ ଦହି ଫଇ ଭଲ ମନ୍ଦ। ଏଇଟା ସେଟା ଆଣିଲା ବେଳକୁ ଯେମିତି ନର୍ମାଲି ଖର୍ଚ୍ଚ ହେଇଯାଉଛି ହଜାର ଦେଢ ହଜାର। ଜଣା ପଡୁନି ଖର୍ଚ୍ଚ ଆଜିକାଲି ଡେଟରେ କଣ କରିବା ସବୁ ଆମ ଅବସ୍ଥା କ କଣ ହବ ଭାବିଲାଠୁ ସବୁ ଡର ଲାଗୁ
ଆଉ କଣ ଏବେଠାରୁ ଆମେ ଦେଖିକି ଡରୁଚୁ ମାନେ ଆଗକୁ କଣ ହବ।
ଆଗକୁ କଣ ହେବ ଠିକ୍ କଥା।
ଆଉ
ଆଉ କଣ ଖବର କଣ ସବୁ ଭଲ।
ସବୁ ବଢିଆ ଆଉ ଭଲ ମନ୍ଦ ଲାଗି ରହିଚି ଜୀବନ ତ ସେଇଆ।
ତମର ଖୁସି ପୁରା ମାନେ ଶାନ୍ତିପୂର୍ଣ୍ଣ ଜୀବନ ତୁମର କଣ ଅଛି।
ନାଲୋ ଭାଇ। ଲୋକ ଖାଲି ଦେଖୁଛନ୍ତି ଶାନ୍ତିପୂର୍ଣ୍ଣ ଜୀବନ ଘର ଭିତରେ ଯାହା ଘଟୁଚି କେବଳ ଘର ଲୋକ ଯାଣିଚନ୍ତି।
ଆମର ବାଡା ବାର ଆଡା ବାର ବେପାର। ଆଉ କଣ କରିବା ଝିଅ ମିଳିବେନେଇଁ।
ହଁ।
ହାଲୋ।
ଓ ଝିଅ ଏଇଠି ଆମ ଘର ପାଖରେ ଅଛନ୍ତି ବା ଆମ ଘର ପାଖରେ ଅଛନ୍ତି ସେଇ ଝିଅ।
କି ଝିଅ ଦେବେନି କି ଝିଅ ମିଳିବେନି।
ନାଇଁ ନାଇଁ ସେଇ ଝିଅ ଅଛନ୍ତି ଆମ ଘର ପାଖରେ ଯଦି କହିବ ତାହେଲେ ମୁଁ ଯିବି ତମେ ଘରୁକୁ।
ନା ସେ ଝିଅ ଆମକୁ ପସନ୍ଦ ନୁହଁ।
ହୁଁ ହୁଁ।
ଝିଅ ପସନ୍ଦ ହେଲେ ଆମେ ଝିଅକୁ ପସନ୍ଦ ନୁହଁ। ହଉ ଆମେ ପର୍ସନାଲ୍ କଲେ କଥା ହେବା ଆଉ।
ହଉ ହଉ ହଁ।